ହଁ ସାର୍ ନମସ୍କାର।
ନମସ୍କାର ମ୍ୟାଡ଼ାମ । ଆଉ କଣ କରୁଛନ୍ତି?
ଏ ମୁଁ ଖାଇକି ଆଇଲି ବହି ଚାଲୁଛି ଆଉ ।ବର୍ଷା ହଉଛି ଏ ଯୋଉ ଜୋରେ ଥଣ୍ଡା ଲାଗୁଛି।
ହୁଁ କମ୍ବଳ ଘୋଡେଇ ଦେଲେଣି।
କମ୍ବଳ ଏବେ ଶୀତ ଦିନରେ ବନ୍ଦ ହେଇଯାଇଛି। ବନ୍ଦ ସରିଲା ତ ଆଉ କଢେଇ ହେଇନି ଆଉ।
ଖଟ ତଳକୁ ପଳାନ୍ତୁ।
ଖଟ ତଳକୁ? ନାଁ ଦେଖିବା ଆପଣ ଟ୍ରାଏ କରିବୁ। ଓହୋ ବିନଛଣା ତଳକୁ।
ହୁଁ।
ହଉ। ଆଉ
ଆଉ କଣ ଖାଇଲେ?
ଭାତ, ଡାଲି, ଚିଙ୍ଗୁଡି ତରକାରି, ଚିଙ୍ଗୁଡି ଭଜା। ଆଉ ଆପଣ କଣ ଖାଇଲେ?
ଭାତ, ଡାଲି, ମଟନ୍।
ଓହୋ ଆଜି ମଟନ କରିଥିଲେ ଆଣ୍ଟି। ଓ ହୋ।
ହ ହଉ। ଆ ଆପଣ ଫ୍ରି ଅଛନ୍ତି ତ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ